ହାଲୋ ଦିଦି ଦିଦି ମୋ ଭୟସେ୍ ତମକୁ ଶୁଭୁଚି କି?
ହଁ ହଁ ସବୁଛି।
କଣ କରୁଚ?
ମୁଁ ମୁଁ ଏଇ ଛାତ ଉପରେ ବୁୁଲୁଚି ଆଉ ତମେ କଣ କରୁଚ?
ମୁଁ ବି ଛାତ ଉପରେ ବୁଲଚି ଦେଖିଲ ଛାତ ଉପରେ କେତେ ଜୋରେ ପବନ ଦଉଚି ବର୍ଷା ଉଠେଇିକି ଆସିଲାଣି।
ହଁ ହଉ ବଢିଆ ପବନ ଦେଉଛି।
ହଁ ଆଉ ଆଜି କଣ ଖାଇଚ?
ଆଜି ହେଇଥିଲା ଭା ତ ମାଛ ତରକାରୀ ଆଉ ସେ ଯୋଉ ପୋଇ ଆଳୁ ପଡ଼ିକି ଛେଚେଡା ହୁଏନି ସେଇ।
ହଁ ଆଉ ତାହେଲେ ଦିଦିଙ୍କର ଆଜି ରାଜ। ମୁଁ ଖାଇଚି ଭାତ ମୁଁ ଆଜି ଭାତ ଖାଇନି ମୁଁ ଆଜି ଯାଉ ଖାଇଥିଲି।
ଯାଉ ଏଇ ଯୋଉ ଅଁ ମାଟିଆ କଲର ନା ହଁ ହଁ ହଁ। ହଁ ମୁଁ ସେଇଟା ପୂର୍ବରୁ ଯେତେବେଳେ ମୋ ଦେହେରେ ଥଣ୍ଡା ରହୁନଥିଲା ମୁଁ ସକାଳୁ ଖାଉଥିଲି ସେଗୁଡାକ ଦେହ ପାଇଁ ବହୁତ ଭଲ ନା।
ହଁ ମୋର ପେଟ ଗରମ ଟିକେ ହେଇଯାଇଥିଲା ତ ଏକରେ ବି ଟିକେ ସେଇଟା ଲେଟରେ ହଉଛି ଗାର୍ଲସ୍ ପ୍ରୋବ୍ଲେମ ତ ମାମା କହିଲା କି ଖା। ତ ସେଥିପାଇଁ ଆଜି ଟିକେ ଖାଇଦେଲି ଇଚ୍ଛା ତ ହେଲା ଆଉ।
ଆଚ୍ଛା ଆଚ୍ଛା ସେଁ ସେଇଟା ତମେ କେମିତି ଖାଅ? ସେମ୍-ସେମିତି ପୁରା ଖାଇଦିଅ ନା ତା ସ ହିତ କିଛି ମିଶେଇ ଖାଅ?
ମାମା ସେଥିରେ ମାନ୍ ଯୋଉ ଯି ମାନେ ମାଣ୍ଡିଆ ମାଣ୍ଡିଆ ଗୁଣ୍ଡକୁ ଆଉ ଚାଉଳ ଚୁନା ମିଶେଇକି କରିଥାଏ ଉଁ। ମାନେ ବା ଆସିଥାଏ ଟୋଟାଲ କି ମାନେ ଆସ୍ ବାହାରୁ ଅଣାହେଇଥାଏ। ତା ପରେ ମାମା ସେଇଟାକୁ ପାଣି ଦେଇକି ରଖିଥାଏ ତା ପରେ ଭାତ ମିଶେଇକି ଆମେ ଖାଉ।
ଆଚ୍ଛା ଆଚ୍ଛା ଆ ଆମର କେମ୍ ତି ରନ୍ଧା ହୁଏ କହିଲ ତା ଦେହରେ ଚାଉଳ ଚୁନା ପଡେନି। ସେମିତି ଡାଇରେକ୍ଟ ମାଣ୍ଡିଆ ପକା ହୁଏ ତା ଦେହରେ ଟିକେ ଏମିତି ଏମିତି ପାଣିରେ କରା ହୁଏ। ତା ପରେ ଉଁ ତା ଦେହରେ ଭାତ ଯୋଉ ତୋରାଣୀ ସେଇଟା ଦେଲେ ଭଲ ଲାଗେ।
ହଁ।
ହଁ।
ଆଉ ତମୁକୁ କୋଉ ସିଜିନ ଭଲ ଲାଗେ?
ମତେ ବସନ୍ତ ଋତୁ ହାଁ ହାଁ।
ଓ ସରସ୍ଵତୀ ପୂଜା ଟାଇମ୍?
ହଁ ହଁ ମତେ ଏମିତି କହିବାକୁ ଗଲେ ସବୁ ଭଲ ଲାଗେ ସବୁ ଖରାପ ଲାଗେ। ଆଉ ଖରା ଦିନ ଏଥିପାଇଁ ଭଲ ଲାଗେ ସେଥିର ବହୁତ ଭଲ ଭଲ ଫଳ ଖାଇବାକୁ ମିଳେ। ଶୀତ ଦିନ ବୁଲିବାକୁ ବଢିଆ ଲାଗେ।
ହଁ।
ବର୍ଷା ଦିନେ ଏତେ ବି ଖାସ ଲାଗେନି। ବର୍ଷା ଦିନେ ଖାଲି ଅସନା ଲାଗେ ମାନେ ପୋକ ଜୋକ, ଆଉ ରାସ୍ତାରେ ବୁଲି ହୁଏନି।
ମତେ କିନ୍ତୁ ବର୍ଷାଟା ଏଞ୍ଜୟ କରିବାକୁ ଭଲ ଲା
ବାସ୍ ଏଞ୍ଜୟ କରିବାକୁ ବର୍ଷା ଟା ଭଲ ଲାଗେ ଦିଟା ଋତୁ ଠାରୁ।
ହଁ କିନ୍ତୁ ବର୍ଷାରେ ଖରା ବି ହଉଥିବ ତା ସହିତ ଶୀତ ବି ହଉଥିବ। ତ ସେଇଟା ମିଶା ମିଶି ନା ତ ସେଇଟା ମତ୍ ମତେ ବି ଭଲ ଲାଗେ। ବର୍ଷା ଋତୁଟା ଟିକେ ଅଧିକ ଭଲ ଲାଗେ। ଆଉ ସେ ଯୋଉ ବାହାରକୁ ବାହାରିଲେ ସେ ଯୋଉ କାଦୁଅ ସେଇଟା ଟିକେ ଚିଡିଚିଡା ଲାଗେ। ତଥାପି ଚଳିବ। କିନ୍ତୁ ମୁଁ ବର୍ଷା ଦିନେ ପ୍ରବଳ ମାଡ ଖାଏ। ମାମା ଲୁଗା ଶୁଖେଇଥିବ ଯଦି ମୋର ମନ ନଥିବ ଉପୁରୁ ଲୁଗା ଆଣିବା ପାଇଁ ବର୍ଷା ବର୍ଷା କଣ ଅଦିନିଆ ବର୍ଷା ହବ ନା ତ ବର୍ଷକ କେତେବେଳେ କାଚି ଦେଇକି ପଳେଇଥିବ ଲୁଗା ଓଦା ହେଇ ଥିବ। ମାମା ଜାଣି ଆମୁକୁ ଗୋଡେଇବ ବାଡେଇବା ପାଇଁ।
ହଁ ହଁ ସେଇଟା ତ ଆମ ଘରେ ବି ସେମିତି ହୁଏ। ମୋର ମୋ ଭାଇ ସହିତ।
ଏଇଭଳିଆ ଆଉ। ମତେ ବର୍ଷା ଋତୁ ଯେତିକି ଭଲ ଲାଗେ ସେତିକି ବି କାନ୍ଦଲାଗେ ମାମା ବହୁତ ବାଡାଏ ଏଁ କହିଥିବ ଜଗିଥା ବୋଲି ମୁଁ ଏଇଠୁ ବସି ମୋବାଇଲ ଦେଖୁଥିବି ଆଉ ଜଗି ନଥିବି। ବ ଓଦା ହେଇଯିବ ହୁଁ ହୁଁ।
ହଁ ମତେ ମାମା କହିବ ତୁ ଏଇ ଝରକା ପାଖେରେ ବସିକି ଜଗିଥା। ଝରକା ପାଖେରେ ଥୋଡି ମୁଁ ଚବିଶ ଘଣ୍ଟା ବସିକି ଜଗିବି ମୁଁ ସେଠୁ କହିବି ହଁ ମୁଁ ଅନେଇଚି ଅନେଇଚି କହିକି ଟିକେ ଶୋଇପଡିଥିବି ମୁଁ ଯେମିତି ଶୋଇବି ସେ ବର୍ଷ ସେ ସେମିତି ହବ ବର୍ଷା ହବ ସବୁ ଓଦା ହେଇଯାଇକି ପୁଣି ମୁଠି ଏ ବର୍ଷା ହେଇଥିଲା ତାପରେ ମତେ ସୁଧା ପଡିବ। ଆଉ ଭାଇ କିି ସେମିତି ସୁଧା ପଡ଼ିବ ଟିକେ ମାଡ ହଉ।
ହଁ ହଁ ଆଉ ତମେ ଯିଦି ଯୋଉ ଆସୁତୋଷ ସହିତ ଯୋଉ କଥା ହେଉଥିଲ ତମେ ତାକୁ କେମିତି ମୋର ନିକ୍ ନେମ୍ କହିଦେଇଚ?
ଆରେ ମୁଁ ଚିହ୍ନି ପ ପାଇଲିିନି ଯୋଉ ଏ ନେହା ସିଏ ନେହା ନା ନେ କଣ କହିଲେ। ହ ତମେ ତାଙ୍କୁ ଜାଣିଚ ମୁଁ କହିଲି ନା ତ ମୁଁ ଜାଣିନି ମୁଁ କହିଲି ହଁ ହୋହୁତ ସାରା ପିଲା ଅଛନ୍ତି। କିଏ ଗୋଟେ ହେଇଥିବ ତାଉପରେ ରୂପାଲି କି ପଚାରିଲି କହିଲା ଯାଇ ମୁଁ ତା କହି ଏପର୍ଯ୍ୟନ୍ତ କହିନଥିଲି ରୁପାଲି ମତେ ଏବେ ଭଏସ ମେସେଜ କହିଲେ କି ଆଶୁ ଦୋଷକୁ କହ ଯାଇସ କଥା ହେଇଯିବ ମୁଁ ତାକୁ ଭୁଲରେ କହିଦେଲିି ମୁଁ ଏବେ ହିଁ ଜଷ୍ଟ ଖାଇଦେଥିଲି କି ଆଉ ହେ ଯାଇ ସହିତ କଥା ହେଇଯିବ ଆଉ।
ହଁ।
ହଁ ସେ କଣ କହିଲା କି?
ନା ନା ସିଏ କହିଥିଲେ କି ଆଉ ଆପଣଙ୍କୁ କିଏ ଜ ତମେ ତମ ନାଁ ବି ଯୋଉ କହିଥିଲେ ତମ ନାଁ କାଜଲ ବଗେରା କଣ କହିଥିଲ?
ହଁ।
ତ ସି ସେଇ କଥା କହିଲେ କହିଲେ କାଜଲ ମୁ କହିଲି କାଜଲ ନଥିବ ବେ ଏଇ ସୁଭଲକ୍ଷ୍ମୀ ଦିଦି ହେଇଥିବେ ହଁ।
ନାଁ ଠେଇଁ କଣ ଅଛି ତମ ନାଁ ତ କେତେ ବଢିଆ ଯାଇ କେତେ ୟୁନିକ୍ ନେମ। ହ
ୟୁନିକ୍ ଯେ ମୋ ବାପା ମୋତେ ସେ ନାଁ ଟା ମାନେ ଭଲ ଯେଟିକି ଲାଗେ ସେତିକି ଯୋଉ ଗୀତ ଗୋଟେ ନାଇଁ କଣ ଗୀ ଗୀତ ସକାସେ ବୋହୁତ ଖରାପ ଲାଗେ।
ଓ ମାନେ କିଛି ଏମିତି ଖରାପ ଗୀତ ଅଛି କି?
ହଁ ସେ ଅଛି ଗୋଟେ ଗୀତ ତମେ ବି ଶୁଣିପାରିବ ପଛରେ ଯାଇଫୁଲ ଗୀତ ଟା।
ଓ ହୋ ହଁ ଯାଇଫୁଲ ହଁ ହେ କିଛି ନାଇଁ ସି ସେ ତମର ଯୋଉ ଆସୁତୋଷ କଣ ହବେ ମାନେ ଗାଁ ଲୋକ ନା କଣ ସାଙ୍ଗ?
ନାଁ ନାଁ। ସିଏ ଏମିତି ମାନେ ଚିହ୍ନା ମାନେ ସିଏ ବି ସେଇ ୱାର୍କ ପାଇଁ ମୋତେ କଣ୍ଟାକ୍ଟ କରନ୍ତି। ଥିଲେ ତ ସିଏ ଆମର ଯୋଉ ଗୋଟେ ଓଇଟି ଗ୍ରୁପ ଟା ଥିଲା ଯୋଉ ବି ବିଦ୍ୟାସାଗର ତ ସେଇ ଗ୍ରୁପ ରୁ ହିଁ ମୋ ନମ୍ବର ପାଇକି ସେ ୱାର୍ଗ ବିଷୟରେ କହିଥିଲେ।
ଆଛା ଆଛା।
ଏ ଖୁସି ମୋ ଖୁସି ମୋ ପାଇଁ ଚା କରିକି ଆଣିଚି ତମେ ପିଇବ ଯଦି ଆସ।
ଖୁସି ଆଣିକି ଆଇଚି?
ହଁ ଆଣିକି ମତେ ରୂପା ଦିଦି ଆଉ ଏ ସେ ନିଜେ ପିଉଚି ଆଉ ତମେ ପିଇବ ଯଦି ଆସ ସେ ଡାକୁଚି।
ଏ ହଁ ମୁଁ ଯିବି ପିିବି ଖୁସି ମୁଁ ଗଲେ ତ କାାଇଁ ଏତେ ଖ ତେବେ ତାହର କାରଣ।
ଖୁସି କରୁନି ଆଉ।
ଆ ଖୁସି ଆମର ବଡ ପିଲା ହେଇଗଲାଣି। ସେ ପୁରା ୱାଇଟ୍ ମେଟେରିୟଲ।
ହଁ ସେ ମୋ ପାଇଁ ବଢିସେ ଚା କରିଦେଇଚି ମୁଁ ଟିକେ ମିଠା ଖାଇବି ବୋଲି ସେ ଅଧ ମୋ ପାଇଁ ମିଠା କରିଦେଇଚି।
ଆଉ
ଯାଉ କେତେ ଚିନ୍ତା ମୋ ପାଇଁ କରୁଚି ସିଏ।
ହଁ ଖୁସିଟା ଭଲ ପିଲାଟା।
ହଁ।
ଉଁ ହୁଁ ଆଉ ଆଜି ଉଁ।
ସେ କୋହୁଥିଲେ କି ତମେ କୋଉଦିନ ଆସିଲେ ସେ ତମକୁ ବି କରିକି ଦବ।
ହଁ ହଁ ମୁଁ ଯିବି ବୋହୁତ ଜଲଦି ଯିବି ମୁଁ ବି ଆଫ୍ରିକାରେ ଅଛି। ଏଇ ଆମେରିକାରେ ଲ୍ୟାଣ୍ଡ ହେଇକି ଇଣ୍ଡିଆ ଯିବି ଆଉ।
ହୋଉ।
ହୁଁ ହୁଁ।
ହଁ।
ସେ ପାଗଟା ବୋହୁତ ବଢିଆ ଦେଇଚି ତମ ମାନଙ୍କର ଭଲ ତମେ ସବୁ ଘର ପାଖ ଖାପାଖି ରହୁଚ ତମେମାନେ କେତେ ମଜାମସ୍ତି କରୁଥୁବ।
ଆଉ ତମେ ପଳେଆସୁନ।
ବି ରହୁନାହାନ୍ତି।
ଆଉ ଶୁଣ ଶୁଣ ତମେ ଆମ ଘର ପାଖକୁ ପଳେଆସ ତମର ଯୋଉ ସେଇଠି ଯୋଉ ଫ୍ରିଜ ଗୋଦାମଟା ଅଛି ଫ୍ରିଜ୍ ଗୋଦାମଟା ତମ ଘର ପାଖକୁ ନେଇକି ଏଇଠି ତମେ ଆସିକି ରହିବ ଆଉ।
ହଁ ହଁ ହୁଁ। ମୁଁ ଅନା ମୁଁ ଘର ପକେଇ ନା ଆମ ଘର ହେଇଥିଲେ ବର୍ଷ ପକେଇଥିଲେ ମୁଁ ଯାଇକି ରୁପାଲି ସହିତ ଫଟୋ ଉଠେଇଥାଆନ୍ତି।
ହଁ ପଳିଆସୁନ ଦୌଡିକି।
ହୁଁ ଆଜି ପା କୋଉଦିନ ଗୋ ହଁ କୋଉଦିନ ଗୋଟେ ଯିବି ମଜାମସ୍ତି କରିବା।
ହଁ ଅଁ ହୋଉ ଆସ ଆମ ର ତମକୁ ଅ ତମ ଅପେକ୍ଷାରେ ଅଛୁ।
ହଁ।
ହୁଁ ତମେ ଯବେ ଆ ହଁ ମୋଦେହ ଭଲ ଅଛି ତମର?
ହଁ ମୋ ଦେହ ଭଲ ଅଛି ଜାଣିଚ କାଲି ନା ମତେ ଗୋଟେ ବିରୁଡି ମାରି ଦେଇଦେଥିଲା।
ବିରୁଡି ମାରଦେଲା।
ହଁ ମାନେ କାଲି ନୁହଁ ଏଇ କିଛି ଦିନ ହବ ମୋ ଗୋଡରେ। ମୁଁ ଏବେ ଛାତ ଓପରେ ବୁଲୁଛି। ସେ ଛାତ ଓପରେ ସିଏ ଗୋଟେ ବସିବାକୁ ଟେବୁଲ ଟାଇପର ହେଇଚି ସେ ତଳେ ତାଙ୍କ ଘର ମତେ ଡର ଲାଗୁଚି ପୁଣି ଥରେ ନ ମାରିଦୋଉ।
ନା ତମେ ସେଇଠି ବସନି ବିରୁଡି ମାରଲେ ଭାରି ଅସୁବିଧା।
ହଁ ପା ଏତେ ଜୋରେ କଷ୍ଟ ହେଲା ଆଉ ତମେ ବିଶ୍ୱାସ କରିପାରିବନି ମା ଏ
ମୁପା ମୋର ବି ହେଇଥିଲା ଥରେ ମୋ ଛାତ ଓପରକୁ ଯାଇଥିଲି ଲୁଗା ଶୁକୋଉଥୁଲି ନା ଲୁଗା ଆଣିଆକୁ ମାମା ପଠେଇଲା ଖରା ତ ହୋଉଥୁଲା ମୋ ଆଣଲା ଏଳକୁୁ ତ ଆସିଲା ମୋ ହାତରେ ପୁରା ହାତ ଗୋଡା ମାରିଦେଲା ଆଉ।
ହଁ ମ ସେ ଡାଇରେକ୍ଟ ଆସିବେ ମାରଦେଇକି କୁଆଡେ ପଳେଇବେ।
ହଁ ହାତ ମାରଲା ତ ମୁଁ ସେଇଠୁ ଛାଟି ପିଟି ହେଲି ଯୋଉ ତା ଚବିଶ ଘଣ୍ଟା ପର୍ଯ୍ୟନ୍ତ ଛାଟି ପିଟି ସେମିତି ହେଲି।
ହଁ ଇଏ ଯୋଉ କଷ୍ଟ।
ହଁ ଦେଖୁନା ଏବେ କେତେ ଜୋରେ ଗୋଟେ ବିଜୁଳି ମାରଲା।
ହଁ ମୁଁ ପା ଦେଖିକି ଡରିଗଲି ଏବେ ହୁଁ ହୁଁ ହୁଁ।
ହଁ ଏ ଏଇନା ସାଉଣ୍ଡ ହେଲା।
ହଁ ହଁ ଉଁ ଗୋଟିଏ ଜାଗାରେ ରହିଲେ ବେନିଫିଟ୍।
ମଜା ଆଉ ଏଇଠି ଆମ ଏଇଠି କଲନୀ ଟାଇପ୍ ର ନାଁ ଆଙ୍କ ଛାତ ତାଙ୍କ ଛାତ ଯାଇହବ ଯି ସେଇଭଳିଆ ଆଉ।
ହୁଁ।
ହୁଁ।
ପାଗଟା ଏମତି ସବୁବେଳେ ସନ୍ଧ୍ୟା ବଳେ ଏମତି କରନ୍ତା କି ପାଗଟା। ରୂପାଲି ବାଡେ ହଁ ରୂପାଲି ବାଡେ ସନ୍ଧ୍ୟାବେଳଟା ବି ବଢ଼ିଆ ହେଇନଥିଲା?
ହୁଁ ନ ବର୍ଷା ଆସିଥିଲା କିନ୍ତୁ ହେଲନି ଲାଷ୍ଟ ଆଡ଼ୁକୁ ଆଉ ହଁ ହେଲା ତାପ ପଛରେ ହେଲା ବର୍ଷା।
ରାତିରେ ହେଇଥିଲା ବର୍ଷା?
ହୁଁ।
ଓହୋ ମୋର ଆଉ ମନେ କିନ୍ତୁ ବଢ଼ିଆ ପାଗଟା ବଢ଼ିଆ ଦେଇଥିଲା। ମାନେ ଯୋଉ ପବନ ଆଉ ତା ସହିତ ଯୋଉ ଇଏଟା ଥଣ୍ଡା ଥଣ୍ଡା ହୁଁ।
ଏଇ ଭଳିଆ ସିଜନ୍ ଟା ଭଲ ଲାଗେ ଟୋଟାଲି ଖରା ହବନି ବର୍ଷା ହବନି। ଏ ମାନେ ଖରା ହବ ନହେଲେ ଫେର୍ ଲୁଗାପଟା ଶିଖିବ କେମିତି? ତ ଖରା ହବ ନର୍ମାଲ ହବ ବର୍ଷା ହବ ନର୍ମାଲ ମ୍ ଏ
ଖରା ଖରା ଦଶଟାରୁ ଚାରିଟା ହବ ତା ପୂର୍ବୁରୁ ହବନି କି ତା ପରେ ହବନି।
ହୁଁ।
ହଁ ବାଶଟାରୁ ଚରଟା ହେଇ
ହଁ କୁହ କୁହ।
ଦଶଟାରୁ ଚାରଟା ହବ ତାପରେ ସରିଗଲା।
ହଁ। ବର୍ଷ ବେଶୀ ହେଲେ ବି ଘରୁ ବାହାରିବାଟା ମୁସ୍କିଲ୍ ହେଇଯିବ ଘରୁ ତ ଘର ବାଲା ଆଗ ମନା କରିବେ ଯାଆନି କୁଆଡ଼େ ଆଉ।
ହଁ ବର୍ଷା ଦିନେ ଏଇଆ ପ୍ରୋବ୍ଲେମ୍ ତମେ କୁଆଡ଼େ ବାହାରିଥିବ ନାଁ ନାଁ ଯାଇହବନି ବର୍ଷା।
ଏଇ ବର୍ଷ ଯୋଉ ଆର ବର୍ଷ କୋହୁଚି ଇ ହଁ ତ ଆର ବର୍ଷ ଯୋଉ ଆମର ଉ କଣ ଦୁର୍ଗା ପୂଜା ବେଳୁକୁ ଯୋଉ ବର୍ଷା ହଉଥୁଲା।
ହଁ ଆମେ ସମସ୍ତେ ଯାଇଥିଲୁ କୋଉଠି କହିଲ ଉଁ ହଁ ଯୋଉ ଏ ପ୍ଲାନେଡ଼୍ ଯାଇଥିଲୁ ସେଠି କିଛି କରିହେଲାନି ମାନେ ପୁରା କାଦୁଅ।
ହୁଁ ଆଉ ତମୁ ଦାଣ୍ଡିଆ ଖେଳିବାକୁ ଭଲ ଲାଗେ?
ହଁ ଶୁଣ ଟାଇମ୍ ହେଇଗଲା ତମ ସହିତ କଥା ହେଇ ବୋହୁତ ଭଲ ଲାଗିଲା।
ହଁ ମତେ ବି ଭଲ ଲାଗିଲା ଥାଙ୍କ୍ ୟୁ ରଖୁଚି ତମେ କା ତମେ କାଟିଦିଅ।
ହୁଁ ହୁଁ।